ଆଃ।
ନମସ୍କାର ସୁପ୍ରଭାତ କେମତି ଅଛନ୍ତି?
ଭଲ ଅଛି ଆପଣ?
ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ନାଇଁ ଏବେ ତ ବର୍ଷା ହଉନି। ଏ ଏମିତି ସକାଳ ର ବର୍ଷା ହଉଥିଲା ଏବେ ଟିକେ ମାନେ ପାଗ ଟା ଖାଲି ଅଛି। ପବନ ହାଲକା ହଉଛି ବଢିଆ ଲାଗୁଛି କିନ୍ତୁ।
ନା ଆମର ଏଇଠି ତିନି ଦିନ ହେଲାଣି ମାନେ ଟୋଟାଲି ବର୍ଷା ହିଁ ଛାଡୁନି। ମାନେ କେତେବେଳେ କମଉଛି କେତେବେଳେ ବଢୁଛି କିନ୍ତୁ ଟୋଟାଲି ଛାଡୁନି।
ମାନେ ପୁରା ଲାଗି ରହିଛି ନା?
ଲଗାଣ ବର୍ଷା ଯେମିତି ଝଡି ବର୍ଷା ସେମିତି କାଲି ତ ଆମେ ଲାଇଟ ଲଗେଇଥିଲୁ ମାନେ ଭିତରେ ସେଇ ଚଡି ପୋକ ପୁରା
ହୁଁ ହୁଁ।
ଆମେ ଲାଇଟ ବନ୍ଦ କରିଦେଲୁ।
ଆମର ଏପଟେ ସେପଟେ ଆମର ଯୋଉ ଏପଟେ ମାନେ ବର୍ଷା ପୁରା ଲଗାତାର ହଉନି। ମାନେ ହେଲା ପାଞ୍ଚ ମିନିଟ ଛାଡିଗଲା ଟିକେ ଖରା ଦେଖଉଛି ଟିକେ ପାଗ ଭଲ ଟିକେ ପବନ ହଉଛି। ଭଲ ଲାଗୁଛି ଏଇ ପାଗ ଟା ଲାଗି ରହିଲେ ଭଲ ଲାଗେନି କ କୁଆଡେ ବାହାରି ହଉନ ହଁ ସେଟା ଭଲ ଲାଗେନି। ଆମର ଟିକେ ଟିକେ ଖରା ବାହାରୁଛି ଟିକେ ବର୍ଷା ହଉଛି ବଢିଆ ଲାଗୁଛି ପାଗ ଟା
ଆମର କେନ୍ଦ୍ରାପଡା କେବେ ଆସୁଛନ୍ତି?
ନା ନା ମୁଁ କେନ୍ଦ୍ରାପଡା କେବେ ଯାଇନି? ଆଉ କଣ କେନ୍ଦ୍ରାପଡାରେ କଣ? ସବୁ ହଁ ଅଛି ମାନେ ପ୍ରସିଦ୍ଧ ଜାଗା ଖାଇବା ପିଇବା କହୁନାହାନ୍ତି?
ଆମର ମାନେ ରସାବଳୀ ତ ହଉଛି, ମାନେ ସେଇଟା ସମସ୍ତେ ଜାଣିଛନ୍ତି?
ହୁଁ ହୁଁ।
ପ୍ରସିଦ୍ଧ ଆଉ ଜାଗା କହିଲେ ତୀର୍ଥ ସ୍ଥାନ ଅ ସେଥର ଆମର ମନ୍ଦିର ତ ସବୁ ଅଛି। ନ୍ତୁ ମେନ ରହୁଛି ଆମର ବଲଦେପ ଯୋଉ ମନ୍ଦିର। ମାନେ ଇଚ୍ଛାପୁର ବୋଲି ଗୋଟେ ଜାଗା ଅଛି ସେଠି ବଳଭଦ୍ରଙ୍କ ମନ୍ଦିର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସମସ୍ତେ ପୂଜା ପାଆନ୍ତି। କିନ୍ତୁ ସେଇଟା ବଳଭଦ୍ରଙ୍କର ମାନେ କଣ ପୁରୀରେ ଯେମିତି ଆମେ ଜଗନ୍ନାଥ ସେମିତି। ବଳଭଦ୍ରଙ୍କର ତାପରେ ଆଉ ହଉଛି ମାନେ ପିକନିକ ସ୍ପଟ କହିଲେ ଆମର ଭିତରକନିକା ଜାଣିଥିଲ ନା ଡାଙ୍ଗମାଳ?
ହଁ ହଁ ଜାଣିଛି ଜାଣିଛି।
ଆମର କୁମ୍ଭୀର ମାନେ କଣ କୁମ୍ଭୀର ମାନେ ଏତେ କୁମ୍ଭୀର ମୁଁ ଯବେ ଯାଇଥିଲି ବୁଲିବା ପାଇଁ। ଆମେ ମିଶିକି ଯାଇଥିଲୁ ଆମ ଘର ଲୋକ ସମୀସ୍ତେ। ଯାଇ ମାନେ ପ୍ରଥମର ପାଇଁ ଯାଇଥିଲୁ ଆମେ ବାଟ ବି ଜାଣିପାରିଲୁନ। ଆମେ ଭୁଲ ରାସ୍ତାରେ ପଳେଇଲୁ ପୁଣି ଫେରିଲୁ। ପୁଣି ଫେରିକି ପୁଣି ଆଉଥରେ ଗଲୁ ଏ ସେଠି କଣ ହୁଏନା ମାନେ ବୋଟ ଅଛି ତାଙ୍କର ଆଉ ତା ଭିତରେ ସେଠି ମାନେ ଏମିତି କରିଛନ୍ତି ମାନେ ତମେ ବୋଟ ଧର ରହିବ ତଳେ ନଦୀରେ ତମେ କଣ କରିବ ଆମେ ଯେମିତି ଡଙ୍ଗା ପାରିହଉଛୁ, ଆମେ କଣ ଡଙ୍ଗାଟା ସିଧା ଲାଗୁଚି ନଦୀ କଡରେ। ଆମେ ଯାଉଛୁ ବସୁଛୁ, ସେଇଠିକି ମୁଁ ଯେତେବେଳେ ଯାଇଥିଲି ଗୋଟେ ପୋଲ ଭଳିଆ ଥିଲା ଏମିତି ମାନେ ଉପରକୁ ଡଙ୍ଗା ଥିବ ତଳେ। କି ତଳେ ତମେ ତା ଉପରୁ ମାନେ ଡେଇଁବ ଯେମିତି ମାନେ ତଳକୁ ମାନେ ବୋଟକୁ ଯ-ଯଦି ଖସିବ। ଯାହାର ଗୋଡ ପାଉନଥିବ, ଆମେ ଛୋଟ ଛୁଆମାନେ ଗୋଡ ପାଉନଥାଏ ତ ଡର ଲାଗିବନି କାଳେ ଯଦି ବାଇ ମାନେ ଆମେ ଖସିଯିବୁ ତଳକୁ। କୁମ୍ଭୀର ତ ସବୁ ଶୋଇକି ରହିଛନ୍ତି ଦିପଟେ ତାପରେ ଭାରି ଡର ଲାଗିଲା, ମୁଁ ତ କହିଲି ମୁଁ ଯିବିନି ନ ଯିବି ନାହିଁ। ତାପରେ ମତେ ଧରିକି ଏମିତି ଖସେଇଲେ ତଳକୁ। ଏବେ କଣ ହେଇଯିବନି, ମୁଁ ଯେତେବେଳେ ଯାଇଥିଲି ସେତେ
ହୁଁ ହୁଁ।
ତାପରେ ଆମେ ଗଲୁ ଆମେ ଆଠ ଜଣ ନା ଦଶ ଜଣ ଯାଇଛୁ ସେଠୁ ତା ଭିତରେ ଆମେ ବୁଲିଲୁ, ଆମେ ଯେତେବେଳେ ଦେଖିଲୁ ବୋଟ ଚାଲିବ ଅ କୁମ୍ଭୀର କଣ କରିଥିବେ ନା ଦିପଟେ ମାନେ ଏପଟେ ସେପଟେ ବାଲି ପଠା ମଝିରେ ବୋଟ୍ ଯାଉଛି ସେମାନେ ସବୁ କିଏ? କୁମ୍ଭୀର ସବୁ ପୁରା ଶୋଇ ରହିଥିବେ। କିନ୍ତୁ ଜଣା ପଡୁନଥିବ ଯେ କୁମ୍ଭୀର ଶୋଇଛି ବୋଲି, ଯେତେବେଳେ ବୋଟ ଚାଲିବ ସିଏ ମାନେ ସାଙ୍ଗେ ସାଙ୍ଗେ ଖସିବେ କୋଉଠି ପାଣି ଭିତରକୁ ଆସିବେ ପଳେଇ।
ଆଜ୍ଞା।
ଉପରେ ସବୁ ଥିବେ ସାଙ୍ଗେ ସାଙ୍ଗେ ତା ପାଣି ଭିତରକୁ ମତେ ପୁରା ଡର ଲାଗୁଥାଏ ନୂଆ ନୂଆ ମାନେ ଯେମିତି ପାଖକୁ ପଳେଇ ଆସିବେ କି? ମାନେ ଚଢ଼ି ଯିିବେ କି ଉପରେ ଯେମିତି ଲାଗୁଥାଇ।
ମାନେ କୁମ୍ଭୀର ବିଭିନ୍ନ ପ୍ରକାର କୁମ୍ଭୀର ଅଛନ୍ତି ନା ଯୋଉ ଗୋଟେ ସରୁ ମୁହ ବାଲା ଥାନ୍ତି।
ନାଇଁ ହଁ ଦିଇଟା ଅଛନ୍ତି ସେ ତାପରେ କଣ ହେଇଛି ଶୁଣନ୍ତୁ। ତାପରେ ଆମେ ବୁଲିଲୁ ତା ଭିତରେ ଦି ଘଣ୍ଟା ବୁଲିଲୁ ମାନେ ଏ ତା ଭିତରେ ଆମେ ଦି ଘଣ୍ଟା ବୁଲିଲୁ ଖାଲି ଦେଖିଲୁ। କୁମ୍ଭୀର ଦେଖିଲୁ ବହୁତ ପ୍ରକାର ଯୋଉ ହେନ୍ତାଳ ବଣ ଦୀପଟେ ଜଙ୍ଗଲ ଥାଏ ଦେଖିଛନ୍ତି ନା? ନଁ ନା ଯେମିତି ଜଙ୍ଗଲ ଥିବ ସେ ଗଛ ସବୁ ଚେର ଏମିତି ମାନେ କଣ ରହିଥିବ ଉପରକୁ ଉଠିଲା ଭଳିୟା ହେଇକି ହେଲାକି। ମାନେ ଭାରି ଭଲ ଲାଗେ ସେ ଗୁଣ ଜଙ୍ଗଲ ଦେଖିବା ପାଇଁ କି ଖାଲି ଗଛର ଚେରା ଚେର ସବୁ ଦେଖାଯାଉଥିବ।
ହୁଁ ହୁଁ।
ତାପରେ ଏ ଯେତେବେଳେ ବୁଲାବୁଲି ଆମର ସରିଲା ଆ ବୁଲାବୁଲି, ପକ୍ଷୀ ବି ବହୁତ ପ୍ରକାର ଅଛନ୍ତି। ପକ୍ଷୀ ଅଛନ୍ତି। ସେଠୁ ବୁଲାବୁଲି ସରିଲା ପରେ, ଆମେ ଯୋଉ ପଟେ ଗଲୁ ବୁଲିବାକୁ ତାରି ପାଇଁ ତା ପରେ ତାର ଆର ପଟକୁ ଗଲୁ ମାନେ ବୁଲି ବୁଲି ତାପରେ ସେପଟେ ଛାଡିଲେ ଆମେ କଣ କରିଥିଲୁ? ନା ସେପଟେ ନା ଏଇ ଯୋଉ ଇଏ ବାହାରୁଛନ୍ତି ବାଘ ବି ବାହାରୁଛନ୍ତି। ବାଘ ବାହାରୁଛନ୍ତି ବୋଲି ଲୁହା ର ସବୁ ଲୋକ ବି ଅଛନ୍ତି ଅଳ୍ପ କିଛି କିଛି ଲୋକ ରହୁଛନ୍ତି, ମାନେ ଛୋଟ ଛୋଟ ଘର ଯେମିତି କରିକି ତା ଭିତରେ ସେ ସବୁ ଲୁହାର ସବୁ ବାଡ ସବୁ ଦିଆହେଇଛି, ତାରେ ଆଉ ଆସିପାରିବନି ବୋଲି। ବାଘ। ଏ ହଉଠୁ, ସେଇଠି ସେମାନେ କଣ କରୁଚନ୍ତି, ନା ହାଣ୍ଡି କଡା ସବୁ ରଖି ଚନ୍ତି, ଇଁ ତମେ ଯାହା ରୋଷେଇ ଜିନିଷ ଯଦି ନେଇକି ଯିବ ସେମାନେ ତମକୁ ବନେଇଦେବେ। ପଇସା ନେବେ, ଏତିକି ପଇସା ତମେ ଯାହା ଯାହା କହିବ ବନେଇବା ପାଇଁ ବନେଇଦେବେ। ସୋଉଟୁ ଆମେ ବି ଜାଣିଥିଲୁ, ଆମେ ବି ସବୁ ଜିନିଷ ପତ୍ର ନେଇକି ଯାଇଥିଲୁ। ତାପରେ ସେମାନେ ଆମକୁ ବନେଇଦେଲେ ଆମେ ଚିକେନ କଲୁ। ପାମ୍ପଡ, ସାଲାଡ, ଡାଲି ଆଉ ଭାତ ଏତିକି।
ହଁ ତାହେଲେ ସେମାନଙ୍କର ଏମତି ସୁବିଧା ରଖିଛନ୍ତି, ଏମାନଙ୍କ ସାମାନ ସବୁ ନେଇଗଲେ ମାନେ ବନେଇକି ଦେବେ ଆଉ ତମେମାନେ ବୁଲିବା ଆରାମ
ବୁଲିବ, ହଁ ବୁଲିଲ, ବୁଲିକି ଆସିଲ ଖାଇଲ। ହଁ। ସୋଉଟୁ ତାପରେ ସେମାନେ ସବୁଠୁ ସବୁ ବନେଇ ବାନେଇ ରଖିଥିଲେ, ଏ ତାପରେ ଆମେ ଖାଇଲୁ ଆମେ ଖାଇକି ପୁଣି କଣ ହେଇଛି ନା ସେପଟେ ସବୁ ରଖିଛନ୍ତି। ଯେମତି ଆମର ସଂରକ୍ଷଣ କରି ରଖାଯାଏ, ଏ ଲେଖା ହେଇଛି ଗୋରି କୁମ୍ଭୀର, ମାନେ ସେଇଟା ପୁରା ଧଳା ଆଉ ଗୋଟେ ବ-ବଉଳା କୁମ୍ଭୀର ଆଉ ଗୋଟେ କି କୁମ୍ଭୀର, ଏମତି ସବୁ ଲେଖା ହେଇଛି। ମାନେ ଲେଖା ହେଇ
ହଁ ଧଳା କୁମ୍ଭୀର ବି ସେଠି ଅଛନ୍ତି ଆପଣ ଦେଖିଲେ?
କଣ କହିଲେ? ହଁ ହଁ, ମୁଁ ଦେଖିଛି। ହଁ-ହଁ-ହଁ-ହଁ। ହଁ ପୁରା ଧଳା। ଆଉ ଗୋଟେ ଲେଖା ହେଇଛି ଲମ୍ବା ଲମ୍ବା ଥଣ୍ଟ ଭଳିଆ ଗୋଟେ ମାନେ ସବୁ ଲେଖା ହେଇଛି, ନାଁ ସବୁ ଲେଖା ହେଇଛି ଏ ତମେ ଯିବ, ଏଇଠି ବୁଲିବ, ଦେଖିବ, ଆସିବ। ତାପରେ ଏଇ ଯୋଉ ଜଙ୍ଗଲୀ, ଜଙ୍ଗଲ କୁକୁଡ଼ା ସବୁ ଯୋଉ ରଅନ୍ତି ସିଏ ସବୁ ବୁଲୁଚନ୍ତି, ଚରୁଚନ୍ତି, ତାଙ୍କୁ ବି ଦେଖିବ
ଜଙ୍ଗଲର କୁକୁଡା କେମିତି? ଆମର ଏଇ କୁକୁଡା ଭଳିଆ ନା ଅଲଗା ଭଳିଆ ସେମାନେ?
ସିଏ ଗୋଟେ ଟ ମାନେ ଏଁ ଟିକେ ଲମ୍ବ ଲମ୍ବା ଲମ୍ବା।
ଆଉ ସେଇଗୁଡାକୁ ଯଦି ବାଘ ମାନେ ଖାଇ ଦଉଥିବେ, ବାଘ ଏଇ ଯୋଉ
ହଁ ଖାଉଥିବେ କି କଣ? ମୁଁ ତ ଆଉ ଜାଣିନି, କିନ୍ତୁ ଆମେ ଯାହା ଦେଖିଲୁ ବୁଲିିବାଲିକି। ବହୁତ ବର୍ଷ ତଳେ ଯାଇଥିଲି। ତାପରେ ଆହୁରି ସବୁ ରଖିଛନ୍ତି ସେମାନେ, ଏ ମାନେ ଆ ମାନେ ଏ ସବୁ ଅ ଦେଖିବ ଯେମତି ବୁଲିବାଲି ତାରି ଭିତରେ ସବୁ ରଖା ହେଇଛି, ବସିଆ ପାଇଁ ବି ଅଛି, ସବୁ ପ୍ରକାର ସୁବିଧା ହେଇଗଲାଣି। ଏବେ ତ ଆହୁରି ଭଲ ହେଇଯିବନି, ମୁଁ ଯେବେ ଯାଇଥିଲି ମାନେ ଏବେ ତ ଆଉ ଏ ମୁଁ ଯାଇଥିଲି ହେଇଗଲାଣି ବୋଧେ ଆଠ ଦଶ ବର୍ଷ ତଡେ।
ତାହେଲେ ଏବେ ତ ଆହୁରି ବହୁତ ସୁବିଧା ହେଇଯାଇଥିବ ନୁହଁ
ହଁ ଏବେ ବହୁତ ସୁବିଧା ହେଇଯାଇଥିବ। ଆମେ ଯେତେବେଳେ ଯାଇଥିଲୁ ବୋଟ୍ ଆମ ପାଖରୁ ଦି ହଜାର ଟଙ୍କା ନେଇଥିଲା। ମାନେ ଏ-ଏଇନା ବୋଟ ନେଲାଣି ଦଶ ହଜାର ଟଙ୍କା।
ବାବାରେ, ମାନେ କେତେ ସମୟ ବୁଲେଇବେ?
ହଁ ଆମେ ଯେତେବେଳେ ଯାଇଥିଲୁ ଆମକୁ ଦି ଘଣ୍ଟା ବୁଲେଇଥିଲେ। ଏଇନେ ମୁଁ ଭାବୁଛି ଛି ବୋଧେ ଟାଇମଟା କମ କରିଦେଇଥିବେ। କାହିଁକିନା ଏବେ ବହୁତ ଲୋକ ହଉଛନ୍ତି ନା।
ହଁ ହଁ।
ତାପରେ ତାର ଯେତେବେଳେ ଗଣନା ହୁଏ, କୁମ୍ଭୀର ଗଣନା
ହୁଁ।
ଯୋଉ କେତେ କୁମ୍ଭୀର ଅଛନ୍ତି, ସେମାନେ ସବୁ ଅଣ୍ଡା ଦବା ସମୟ ସେତେବେଳେ ସବୁ ବନ୍ଦ ରୁହେ। ମାନେ
ଅ ଯୋଉ ସାଉଣ୍ଡ ହେଲେ ତାଙ୍କୁ ଅସୁବିଧା ହବ ନା, ଯୋଉ
ସେତେବେଳେ କେତେ ମାସ୍‌ ଗୋ? ଭିତର କନିକା ବନ୍ଦ୍ ରୁହେ।
ଆଉ ମାନେ ବର୍ଷରେ କେତେ ମାସ୍‌? ପର୍ଯ୍ୟଟନ ସ୍ଥଳୀ ମାନେ, ଲୋକମାନେ ଯାଇକି ବୁଲିବେ ଆଉ। କିଛି ଦିନ୍‌ ବନ୍ଦ୍ ରହିବ।
ବନ୍ଦ୍ ରୁହେ। କେତେ ମାସ ଗୋଟେ ବନ୍ଦ ରୁହେ? ଆମ ଘର ଯାଇଥିଲେ, ସେମାନେ ଫେରିକି ଆସିଲେ। ଆଉ ନିଉଜ୍‌ ରେ ଦେଖାଏ, କି ଏବେ ଖୋଲିବ। ଏବେ ଖୋଲା ରହିବ, ଦେଖାଏ। ଆମେ ଯେ ଯାଇଥିଲୁ ଖୋଲା ଥିଲା। କିନ୍ତୁ ବହୁତ୍ ଭଲ୍ ଲାଗିଲା, ଯା ହଉ। ମାନେ ବୁଲାବୁଲି କରିକି, ଖିଆ ପିଆ କରିକି ଆସିଲୁ। ସେତେବେଳେ ଦୋକାନ ବି ନଥିଲା, ମାନେ ଗୋଟେ ଦୋକାନ୍‌ ଥିଲା। ସେ ବିସ୍କିଟ୍ ବ୍ରେଡ----ସବୁ ରଖ୍ ଥିଲେ। ଆଉ ମାନେ ଦୋକାନ୍‌ ଫୋକାନ୍‌ ନଥିଲା କିଛି। ଏଇନା ତ ହେଇଯିବନି, ବୋଲି ମୁଁ ଭାବୁଚି।
ହଁ! ହେଇଯିବନି, ମୁଁ ତ ଆକ୍ଚୋଲି ଏତେ କଥା ଜାଣିନଥିଲି। କି ସେଟି ଖାଇବା ବ୍ୟବସ୍ଥା ସେମାନେ କରି ଦଉଚନ୍ତି, ଦିନିଷ୍ ନେଇଗଲେ। ମୁଁ ତ ଭାବିଚି ଏଥର ତମଠୁ ଏତେ କଥା ଶୁଣିଲି। ମୋ ସାଙ୍ଗମାନଙ୍କୁ ଧରିକି, ଗୋଟେ ଫ୍ରି ହେଇକି ଯିବି ଭାବୁଚି। ମାନେ, ଏତେ ଧଳା କୁମ୍ଭୀର କେତେ ପ୍ରକାର ଅଛନ୍ତି, ମୁଁ କେବେ ଧଳା କୁମ୍ଭୀର ଦେଖିନି। ମାନେ ସତରେ ଦେଖିନି, ମୁଁ ନନ୍ଦନ୍ କାନନ୍‌ ରେ କୁମ୍ଭୀର ଦେଖିଥିଲି, ସେ ଯଉ ଲମ୍ବା ମୁହଁ କୁମ୍ଭୀର। ଆମର୍ ଯ ଭୁବ୍‌ନେଶ୍ୱରରେ ଯ ଅଛି।
ଆମର କେନ୍ଦ୍ରାପଡାରେ ଥରେ ଯିବି। ଆମେ ସାଙ୍ଗ ସାଥି ବୁଲିବୁ, ବଢ଼ିଆ ଲାଗିବ।
ହଁ! ମୁଁ ବି ସେଇ ଯାଇଥିଲି, ଯେତବଳେ ମତେ--ଭଲ୍‌ ଲାଗିଲା ମାନେ ବେଶୀ ଭଲ୍‌ ଲାଗିଲା, ଯାହା ହଉ ବୁଲିଲୁ। ଖାଇବା ପିଇବାର, ଯେହେତୁ ସେଟି ବ୍ୟବସ୍ଥା ସବୁ ନଥିଲା କଉଟି। ପାଖରେ ଏମିତି ଗୋଟେ ମାନେ ରଖିଚନ୍ତି, ଭଲ୍‌ ଲାଗିଲା। ସେଠି ଜଣେ ପଇସା ନେଲେ। ତାଙ୍କ ରୋଷେଇ ବାସ୍‌ କରିଦେଲେ। ସବୁ କରିଦେଲେ, ଆମେ ଆମର ଖାଇଲୁ ପିଇଲୁ। ଏଇନା କ'ଣ ହେଇଥିବ ତ ମୁଁ ଜାଣିନି, କି ଆମେ ଯେତେବେଳେ ଯାଇଥିଲୁ, ସେତେବେଳେ ସେମ୍ତି ହିଁ ଥିଲା।
ସୁବିଧା ମାନେ, ସେଠିକାର ଲୋକମାନେ କରେ ଚନ୍ତି, ମାନେ ପର୍ଯ୍ୟଟନ ଯଉ ଲୋକମାନଙ୍କୁ ସୁବିଧା ପାଇଁ କି ସେମାନେ ବହୁତ୍ ବଢିଆ କାମ କରୁଚନ୍ତି। ନୁହଁ କି?
ହଁ! ସେଇଟା ଆମୁକୁ ବହୁତ୍ ଭଲ ଲାଗେ।
ହଁ! ନିଜେ ରୁଷେଇ କରି ଖାଇବା ବୁଲିବା ହେଇପାରେନି, ତ ରୁଷେଇ କରିଦେଲେ ଆ ଜଣେ, ବୁଲିିବାଲିକି ଆସ୍‌ଲ ଖାଇଲ। ଆମେ ତ ନିଶ୍ଚୟେ ଯିବୁ, ମାନେ ମୋ ସାଙ୍ଗ ମାନଙ୍କୁ ଧରିକି ମୁଁ ଯିବି। ଆଉ ବହୁତ୍ କଥା ଆପଣଙ୍କଠୁ ଶିକ୍ଲି। ଧନ୍ୟବାଦ୍‌, ନମସ୍କାର!